ହ୍ୟାଲୋ।
ହ୍ୟାଲୋ।
ଆପଣ କଣ କରୁଥିଲେ କି?
ମୁଁ ଏଇ ସକାଳୁ ଉଠିଲି ତ ଉଠିକି ଏଇ ମୋ ନିତ୍ୟକର୍ମ ସାରିକି ଟିକିଏ ବସିଛି ଆଉ।
ଆଜ୍ଞା। ଆ ମୁଁ ପି ସେଇ ସକାଳୁ ଉଠିଲି ଉଠିକି ବ୍ରସ୍ ଫ୍ରସ୍ କଲି। ବ୍ରସ୍ କରିକି ତାପରେ ମେଥିକୁ ତାପରେ ବତୁରଇଥିଲି ମେଥି ସାଙ୍ଗରେ ପାନ ମଧୁରୀ ତାକୁ ପିଇଲି ତାପରେ ବେଲପତ୍ର ଗୋଟେ କଞ୍ଚା ବେଲପତ୍ର ଖାଇଲେ ତାପରେ ଗୋଟେ ଲଡୁ କର୍ ଥିଲି ଗୋଟେ ବାଦାମ ଲଡୁ ଟେ ତାକୁ ଖାଇଲି। ତାପରେ ଗଲି ଟିକେ ବୁଲିଲି ବାହାରେ ଟିକେ ବୁଲିଲି ଖରା ଖାଇଲି। ତାପରେ ପଖାଳ ଟେ ଖାଇଥିଲେ ଆଉ। ତା ଆପଣ କଣ ଖାଇଛନ୍ତି?
ହଁ ମୁଁ ତ ଯା ହଉ ମତେ ଧରି ଖୁସି ଲାଗିଲା ବହୁ ହେଲ କସସ୍। ହଁ ମାନେ ମୁଁ ବି ସକାଳୁ ଉଠିଲି ସକାଳୁ ଉଠି ମୋ ନିତ୍ୟକର୍ମ ସାରିକି ଆଗେ ଥାଲୁକୁଡି ପତ୍ ତ୍ର ଖାଇଲି। ଥାଲଗୁଡି ପତ୍ର ହଁ ଚାରି ପାଞ୍ଚଟା ଛୋଟ ଛୋଟ ଯେହେତୁ ଚାରି ପାଞ୍ଚଟା ତାକୁ ଚୋବେଇକି ଖାଇଲି। ତାପରେ କଣ କଲି? ପାଣି ପିଇଲି। ପାଣି ପିଇ ସାରିଲା ପରେ ତାପରେ ଏ ସଫିସିଏଣ୍ଟ ଟିକେ ପାଣି ବହୁତ ଭଲ ଭଲ ଭାବ୍ ତାପରେ ଆଉ ଟିକେ ଅଧିକ ପାଣି ପିଇଲି, ପିଇ ସାରିଲା ପରେ ତାର ଟିକେ ବସିଲି, ବସିକି ଏମିତି ବାହାରେ ଟିକେ ଫୁଲ ତୋଳିଲି, ଫୁଲ ତୋଳିକି ଏଇ ଠାକୁର ପୂଜା ପାଇଁ ବେଲ ପତ୍ର, ଅ ଦୁବଘାସ ଆଉ
ଆମ୍ବ ଡାଳ, ଏସବୁ ଠାକୁର ପୂଜା ପାଇଁ ଆବଶ୍ୟକ ଥିଲା। ତାକୁ ସବୁ ତୋଳିଲି। ତୋଳିକି ତାପରେ ବସିଚି, ଭୋଗ ଠାକୁରଙ୍କ ବାସ ନ ଗୁଡାକୁ ସବୁ ମାଜିଦେଲି। ମାଜି ଦେଇକି ଏଇନା ଏ ଯାଉ ଚି ଠାକୁର ପୂଜା କରିବି, ଠାକୁର ପୂଜା କରି ସାରିଲା ପରେ, ଏ ଯିବି କଣ ଦେଖିବା ଖାଇବା ପାଇଁ? ତ ଭିଜେଇଥିଲି ବିରି ଆଉ ଚାଉଳ। ଅଁ ବିରି ଚାଉଳ ଭିଜେଇଥିଲି, ମଟର, ବିରି, ଚାଉଳ ଭାବୁଛି ଆଜି ଇଁ ଟିଫିନି ମାନେ ଜଳଖିଆରେ ଭା କରିବି ବୋଲି ଭାବୁଛି। ଯେ ସେଇଟା କରିବି ବୋଲି ଭାବିଚି। ଆଉ ଚା ଟିକେ ପିଇଥିଲି, ତା ସହିତ ବିସ୍କୁଟ ଆଉ ଛତୁଆ ଗୁଣ୍ଡ ଟିକେ ମିଶେଇକି ମୁଁ ଚା ଟିକେ ଆ୍ଞା କେତେବେଳେ ଖା?
ଏକ। ଆଜ୍ଞା। ଆମର ବି ସେମିତି ପଖାଳ, ପଖାଳ ସାଙ୍ଗରେ ଭଜା, ଶାଗ ଭଜା, ଆଳୁ ଭଜା, ହେଇଥିଲା ସବୁ। ଖାଇଲୁ। ତାପରେ ଆମର ମାମା କରିଥିଲା ଦିନ ବେଳା ସବୁ ହେଇଥିଲା, ଆଉ ଯାହା ବିରିୟାନୀ ହେଇଥିଲା। ତାପରେ ସବୁ ଖାଇ ପିଇକି ଏଇଠି ଅଛୁ। ଆଉ ସନ୍ଧ୍ୟା ଵେଳେ ଦେଖିବା ରୁଟି ଫୁଟି କଣ ହବ। ଆଉ ଦିନ ସେଇ ଦଶଟା ଏଗାରଟା ବେଳକୁ ମଝି ଟାଇମ୍ ଟା, ଆମର ଦହି ପାଣି ହେରିକା ହେଇଥିଲା, ତାକୁ ପିଇଲୁ। ଆଉ ଟିକେ ସ୍ନାକ୍ସ୍ ନାକ୍ସ ଟାଇପ୍ ର ଟିକେ ଖାଇଥିଲୁ। ତାପରେ ଆଉ ଟିକେ ତାପରେ ଚାରିଟା, ପାଞ୍ଚଟାକୁ ଦେଖିବାକୁ ପାଞ୍ଚଟା, ଛଅଟା, ଵେଳକୁ ସନ୍ଧ୍ୟାବେଳେ ଟିକେ କଣ ସ୍ନାକ୍ସ୍ ଖାଇବା। ତାପରେ ମୋର ଅଛି କ୍ଲାସ ଅଛି, କ୍ଲାସ ପାଇଁ ଯିବାର ଅଛି। କ୍ଲାସ ରୁ ଆସିଲେ ତାପରେ ରାତିରେ ଯାହା ଖାଇବା। ତାପରେ ରାତିରେ ଯାହା ରୁଟି ଫୁଟି ହବ କି କଣ ହବ? ଆଉ ଦେଖିବା ଦିନ ବ ଏଇନା ତ ଅଛି ଚାରିଟା, ପାଞ୍ଚଟା ବେଳକୁ ଆଉ କଣ ଦେଖିବା ଖାଇବା? ଉଁ ଚୋବା ଚୋବି ଟାଇପ୍ ର ଆହୁରି କେତେ କଣ ଖାଇହବ। ଟିକେ ଦେଖିକି ଖାଇବା। ଆଜି କାଲି ତ ଖାଇବା ବହୁତ ଖରାପେ। ପନିପରିବାରେ ସବୁ ମିଶୁଛି ମେଡିସିନ ଫେଡିସିନ ମିଶୁଛି। ଆଉ କିଣା ଖାଇବା ଯାହାର ତ ବହୁତ ଖରାପ ଆସୁଛି। ଆଉ ଏବେ ତ ଖାଇବା କୌଣସି ଜିନିଷ ବି ଖାଇଲା ବାଲା ନୁହେଁ? ସବୁଥିରେ ମିଶାମିଶି। କିଏ କଣଟା ଖାଇବ? କେଜାଣି ଜାଣିହଉନି? ଆଉ ଆପଣ କଣ କରୁଛନ୍ତି?
ନାଇଁ ମୁଁ ସେଇଟା ବି ଠିକ୍। କଥା ଆଜିକାଲି ତ ଅ ବାହାର ଖାଇବା ଗୁଡା ସବୁ ପ୍ରକାର ଗୋଟେ ମିଶ୍ରଣ ହେଇଗଲାଣି ଅପ ମିଶ୍ରଣ। ଓ ହେଇଗଲାଣି ତାକୁ ମୁଁ ଭାବୁଛି ସବୁଠାରୁ ଭଲ ଯୋଉ ଘ ଯାହା ବିି ଖାଇବାଟା ଇଚ୍ଛା ହବ ଯେତେବେଳେ ଘରେ। ଏ ପୁରା ତିଆରି କରିଥିବା ହାତ ରନ୍ଧା ଖାଇବା ମାନେ ଦରକାର। ଆ ଯେ ମୁଁ ସେଇଟା ଭାବୁଛି ଏଥର ମୁଁ ବି ବେଶୀ ଆଉ ସେ ମୋମୋ ହଉ ପିଜା ହଉ ଉ ଚାଉମିନି ଏଇଗୁଡା ସବୁ ଯୋଉଁ ବାହାରୁ ଖାଉଛୁନୁ ଆମେ ଆଉ ସେଇଟା ବାହାରୁ ଖାଉନୁ। ଏଇଟା ଘରେ ସବୁ ଜିନିଷ ନେଇ ଆସୁଛୁ ଆଉ ଘରେ ଖାଉଛୁ। ଆଉ ଲସି ବି ବିଶେଷ କରି ସେ ଘରେ ଆମର ବନେଇକି ଖାଉଛୁ କାରଣ ସେଠି ବି ଏ ବିଭିନ୍ନ ପ୍ରକାର ଅପମିଶ୍ରଣ କରୁଚନ୍ତି। ତାପରେ ଗୋଟେ କଥା କ୍ଷୀର ପା ସବୁଠାରୁ ବେଶୀ ଅପମିଶ୍ରଣ କରିଦଉଚନ୍ତି। ସେ କ୍ଷୀର ବି ତୁମେ ଏ ଭଲ କ୍ଷୀର ବି ଆଉ ମଣିଷ ପାଉନି। ଏବଂ ଏଇ ସବୁ ଗୁଡ଼ାକୁ ଭାରି ଏଥର ବ୍ୟସ୍ତ ଲାଗୁଛି। ଏମିତି ମୁଁ ଭା ଭାବୁଛି ସବୁଠାରୁ ଯେ ଆମେମାନେ ଯ ଦି ହେଉ ଘରେ ସବୁ ପ୍ରକା ପ୍ରକାର ଗୋଟେ ତିଆଜ ଯେତିକି ଆମର ଗୋଟେ ଆବଶ୍ୟକ ଦରକାର୍। ଖାଇବା ଜିନିଷ ଅମୃତମଣ୍ଡା ଗଛ ଉ ସେ ଲଙ୍କା ବାଇଗଣ ଟମାଟୋ ଆଉ ଉ ତାନା କଣ? ଆଉ ଏବେ ଜହ୍ନି, ଭେଣ୍ଡି ଏ ପୋଟଳ, କାକୁଡି ଏ ସବୁଗୁଡ଼ା ଯେତେ ପାରିବା ଯଦି ଘରେ ମାନେ ଯଦି ଆମେ କରିବା। ଏବେ ଗୋଟେ ରୋଷେଇ ଉ ରୋଷେଇ ବଗିଚା ଗୋଟେ ମିଳୁଛି ସରକାରଙ୍କ ତରଫରୁ। ହେଲା ସେଇ ରୋଷେଇ ବଗି ଚା ମାନେ କଣ ତମେ ଗୋଟେ ବଡ଼ ଜାଗାଟେ ଠିକ୍ କରିବ। ସେଇ ବଡ଼ ଜାଗାରେ ତମେ କଣ କରିବ ନା ହେଲା ଗୋଟେ ସେଥିରେ ଅବୃତମଣ୍ଡା ଚାରି କର ଲଗେଇବ ସେଠି ଖମ୍ବ ଆଳୁ ଗଛ ଟେ ପୋତିବ। ଟମାଟୋ ଗଛ ଲଗେଇବ ତାପରେ ଏ ଏଇଟା କଣ? ଗୋଟେ ମଣିଷର ଯାହାବି କିଛି ଶରୀର ପାଇଁ ଆବଶ୍ୟକ ସବୁ ଖାଦ୍ୟ ଗୁଡ଼ା ତମେ ସେଇ ବଗିଚାରୁ ତମେ ପାଇବ। ଯେ ସେଇଟା ଗୋଟେ ମୁଁ ଭାବୁଛି ଆମର ତ କରିଛୁ ତଥାପି ଆଉ ଟିକେ ଭଲ ଭାବରେ କରିବାକୁ ପଡ଼ିବ। ଆଉ ଭେସୁଙ୍ଗା ପତ୍ର। ଯେ ତମର ଏମିତି ଜାଗା ପାଖାପାଖି ଅଛି ନା କଣ ଲଗାଲୁଗୁ କରିଛ ନା ନାଇଁ?
ଏପଟେ ତ ରାସ୍ତା ଘାଟ ସବୁ ଘର ଲୋକ କରିଦେଇଛନ୍ତି ବେଶୀ ମାଟି ଜାଗା ରହୁନି। କିଛି ଲୋକ ନିଜ ଘର ସାମ୍ନାରେ ନହେଲେ ଘର ପଛପଟେ। ଅଳ୍ପ ଅଳ୍ପ ମାଟି ଜାଗା ଯିଏ ରଖିଛନ୍ତି ସେମାନେ ତାଙ୍କର ଗଛ ନଡ଼ିଆ ଗଛ କିଏ ଫୁଲ ଗଛ କି କଣ ଗଛ ଚାହିଁଲେ ଲଗଉଛନ୍ତି। ନହେଲେ କଣ କରୁଛନ୍ତି ନା ଲୋକ କୁଣ୍ଡ ଆଣିକି ଛାତ ଉପରେ ନହେଲେ ବାଲକୁନିରେ କୁଣ୍ଡରେ ସବୁ ପ୍ରକାର ଗଛ। ଫୁଲ ଗଛଠୁ ଆରମ୍ଭ କରି ପରିବାଠୁ ନେଇକି ଶାଗ, କଦଳୀ ଗଛ ଲଙ୍କା ସେସବୁ ପୋଇ ଗଛ ହେଲା ଟମାଟୋ ଲେ ସେ କନ୍ତ ଆହୁରି ବାଇଗଣ ଗଛ ସେଗୁଡ଼ା ସବୁ ଲଗେଇ ଦଉଚନ୍ତି। ସେ ଆଉ ଟିକେ ବଡ଼ କୁଣ୍ଡ ହେଇଗଲେ କଦଳୀ ଗଛ ଯଉଟା କହିଲି ଆଉ ଚଉଡ଼ା କୁଣ୍ଡ ହେଇଗଲେ ଆଉ ଶାଗ ଗଛବି ଲୋକ ଲଗଉଚନ୍ତି। ଆଉ ସବୁ ଲଗେଇକି ସମସ୍ତେ ଚାଷ କରୁଚନ୍ତି। ଆଉ ଯୋଉଟା ଲେମ୍ବୁ ଛୋଟ ଲେମ୍ବୁ ଗଛବି ରଖୁଚନ୍ତି ଜଣେ ଜଣେ ଲେମ୍ବୁ ପିଇବ ଯଉଡ଼ା କହୁଚନ୍ତି। ହାଇବ୍ରିଡ୍ ଲେମ୍ବୁ ଗଛ ତାକୁ ରଖିଲେବି ଭଲ ଚାଷ ହଉଚି ଛୋଟ କୁଣ୍ଡରେ ଛୋଟ ଗଛରେବି ବହୁତ୍ ଲେମ୍ବୁ ଫଳୁଚି ବାର ମାସି ପୁରା ସିଏବି ପ୍ରକାରେ ଖାଇବା ପାଇଁ ଭଲ ହଉଚି ଆଉ ଏପଟେତ ସ ବୁ ମିଶାମିଶି କ୍ଷୀରରେତ ପାଣି ମିଶିଲା ଆଉ ପ୍ୟାକେଟ୍ ଖାଇବାତ ତାକଥା ଛାଡ଼ ସେଥିରେ ଯେତିକି ଚିନି ଆଉ ଯେତିକି ସବୁ ରହୁଚି କାଁ ଇଏ ସେଥିରେ ଆଉ କିଛି କହିହବନି। ବହୁତ୍ ପ୍ରକାରର ମିଶ୍ରଣ ହଉଚି। ଆଉ କିଣା ଖାଇବା ମିଶ୍ରଣ ବେଶୀ ନହେଲେବି ଗୋଟେ ଗୋଟେ ଜିନ୍ସ ସଫାସୁତୁରା ଠିକସେ ରହୁନି ସେଗୁଡ଼ାବି ଦେଖିକି ନଖାଇଲେ ଆ ସବୁ ଦେହ ବିଭିନ୍ନ ପ୍ରକାରର ଇନ୍ ଇନ୍ଫେକ୍ସନ ହେଇପାରିବ ନହେଲେତ ଆମ ପେଟ ଖରାପ୍ ହେଇ କି ବହୁତ୍ ପ୍ରକାର ହେଇପାରିବ ଆହୁରି ତାଛଡ଼ା ଗଛ ଲଗେଇଲେ ତାପରେ ଏବେ ଗଛ ସଂଖ୍ୟାବି କମିଗଲାଣି ଗଛ ଛୋଟ ମୋଟ ଗଛ ଛଡ଼ା ବଡ଼ ଗଛବି ଆଉ ନାହିଁ ବଡ଼ ଗଛ ନରହିଲାକୁ ଗରମ ହଉଚି ଉ ବହୁତ୍ ଗରମ ହଉଚି ଗରମତେ ମାନେ ଚାଳିଶିରୁ ପଚାଶେ ତେ ତାପମାତ୍ରା ପୁରା ପଳଉଚି ବହୁତ୍ ପୁରା ଆଉ ସେଥିରେ ଗରମ ହଉଚି ଆଉ ଗରମ ହେଲା ପରେ ପୁଣି ବର୍ଷାବି ହଉନି ଦେ ତେ ମାନେ ଗଛ ବିଲକୁଲ୍ ନାହିଁ ବୋଲି ବର୍ଷାବି ହଉନି ବିଲ୍ କୁଲ୍ ବର୍ଷା ନହେଲାକୁ ଏ ଗରମ ବିଲକୁଲ୍ ଯାଉନି ସହଜରେ ଆଉ ଥରେ ଥରେ ବର୍ଷା ହଉଚିଯେ ସନ୍ଧ୍ୟା ବେଳିଆ କାଳବୈଶାଖୀ ଆସୁଚି ଥରେ ଥରେ ବ ବର୍ଷା ହଉଚି ନହେଲେ ଏମିତି ବର୍ଷାଟାବି ବିପି ବେଶୀ ହଉନି ଆଉ କଣ କରିବା ଏ ଏତେ ଗରମ୍ ହେଲେ ମଣିଷ ଏସିି ଲଗେଇକି ବସିଲେବି ସିଏବି କାମ କରୁନି ଏଗରମକୁ ଗଛ ଲଗେଇଲେହିଁ ଏବେ ସବୁ ଠିକ୍ ହବ ଆଉ ବିନା ଗଛରେତ ସବୁ ଇଏମ୍ ଗଛ ନଲଗେଇଲାକୁ ଅକ୍ସିଜେନ୍ କମି ଆଉଚି କିଛି ଅକ୍ସିଜେନ୍ ପାଉନି ଆଉ କା ଏସବୁ ଅଙ୍ଗାର କାମ୍ଳ ଭର୍ତ୍ତି ହେଇଆଉଚି
ହୁଁ ନାଇଁ ନାଇଁ ଠିକ୍ କଥା କହିଲଯେ ଆ ଆମେ ଏବେ ଚିନ୍ତା ଆମେ ଏବେ ଗୋଟେ ମୁଁ ଭାବିଚି ପ୍ରତିିବର୍ଷ କିଛି ନହେଲେ ପାଞ୍ଚଟା ଗଛକୁ ଆମେ ଲଗେଇବାକୁ ପଡ଼ିବ ପ୍ରତିବର୍ଷ ପାଞ୍ଚଟା ଏମିତି ଲଗେଇଲେ ଆମେ ଅନ୍ତତଃ ବୋ ହୁତୁ ଗଛ ଲଗେଇ ଦେଇଥିବା କିଛି ନହେଲେତ ପରିବେଶ କେତେ ଏଇ ମାନେ ଅ ମାନେ ତାର ଫଳଟା ପରିବେଶରର ସୁଫଳ ପାଇବ ତାପରେ ଆଉ ଗୋଟେ କଥା ଯ ଆମର ଏବେ ଯୋଉ କଣ କହିଲ କଳକାରଖାନା ସବୁ ତିଆରି ହଉଚି ନା, ବହୁତ ବଡ଼ ବଡ଼ ଅଟ୍ଟାଳିକା ସବୁ କରିଦଉଛନ୍ତି ଯୋଉ ମାନଙ୍କର ଜାଗା ଅଛି। ସେ ସବୁ କଣ ନା ଗଛ ଗୁଡ଼ାକ କଟା ହଉଛି, ରୋଡ଼ ବି ସବୁ ତିଆରି କରାହଉଛି, ସେଠି ବି କେତେ ଗଛ କଟ କଟା ହଉଛି, ଏମତି କରିବା ଫଳରେ ମାନେ ଆମେ ହିଁ ତାର ଅସୁବିଧା ଟାକୁ ଆମେ ଭୋଗୁ ଚେ, ମାନେ ଏମିତି ଗଛ କଟା ହେଇଯାଉଛି, ପା ଖରା ପ୍ରବଳ ହଉଛି। ଆମେ ହିଁ ଅସୁବିଧାରେ ସମ୍ମୁଖୀନ ହଉଛେ, ଆଉ ହଉ ତାହେଲେ ଠିକ୍ ଅଛି। ତମେ
ଆଜ୍ଞା ଆଜ୍ଞା।
ସବୁବେଳେ ଏ ଫୋନ୍ କରିବ ଆଉ ଏଇନାକେ ମୁଁ ରଖୁଛି।
ଆଜ୍ଞା ରଖୁଛି।